ହଁ ଝିଅ କୁହ ଭଲ ଅଛ?
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
ଫୋନ କର ଚ ଆମ ଆ ପୁରୁଣା ତ ଆପଣ ଖୁଦରୁକୁୁଣୀଓଷା କରିଥିବେ। ଆମେ ଏବେ ଛୁଆଗୁରା ନୂଆ କି ଆରମ୍ଭ କରୁଛୁ କେମିତି କଣ କରିବୁ ଟିକେ କହୁନାହାନ୍ତି।
ଖୁଦୁକୁଣୀ ମା କେମତି ମାଙ୍କ ମଙ୍ଗଳାଙ୍କର ଏଇଟା ପୂଜା ଖୁଦୁରୁକୁଣୀ। ବୁଝଲେ କି ନାଇ ତେଣୁ କରି କଣ ଭାଦ୍ରବ ମାସର ପାଞ୍ଚ ପାଳି ପଡୁ ଯଣ ଚାରି ପାଳି ପଡୁ ରବିବାରରେ ସେଇଟା ଅ ସକାଳେ ଗୋଟେ ପୂଜା ହବ। ହ ବେଳା ଟାଇମ ରେ ମାନେ ଏଇ ସେମତି ବାରଟା ଗୋଟେ ଟାଇମ ରେ ପୂଜା ହବ ଗୋଟେ ପରେ ତାପରେ ରାତିରେ ଗୋଟେ ପୂଜା ଆମର ହୁଏବ ସନ୍ଧ୍ୟାରୁ ସେଇଟା ଆରମ୍ଭ ହେଇଯିବ। ହୁଁ ଦେଇ ଦେଇ ଗୋଟେ ଦିନରେ ଦିଥର ପୂଜା ହବ ରବିବାରେ ସେଇଟା କେବଳ ମା ମଙ୍ଗଳା ଭାଲୁକୁଣି ଉଷା ଯୋଉ କହନ୍ତି ମା ମଙ୍ଗଳାଙ୍କର ସେଇଟା ଉଷା ଆରମ୍ଭ ହୁଏ ସେଇଟା ଭାଇ ଲାଗି କରନ୍ତି ଭଉଣୀ ତାର ଭାଇ ଲାଗି ଓଷାଢୀ କରିଥିଲା।
ହଁ ହଁ।
ତେଣୁକରି ଏଇଟା ଭାଇ ପାଇଁ ଭଉଣୀ କରିବ ଉଷା। ତେଣୁ ଏଇଟା କଣ ହୁଏ ଝିଅ ଯୋଉ ଝିଅଟି ଅବିବାହିତ ଥିବ ତାର ଯଦି ଭାଇଟିଏ ଅଛି। ତା ଭାଇ ଯାହା ବି ହଉ ତାର ଫଳଡିଆଣ କିବା ଡ୍ରେସ ଖଣ୍ଡେ ତାକୁ ଦଉ ସେ ଯାହା ତା ସକ୍ଷମରେ ଭାଇଟି ପାରିଲା ଭଉଣୀ କି ଦବ ସେଇଟା ପିନ୍ଧିକି ଭାଇର ମନ ମାନସିକତା ଭଲ ତାର ମୋ ଭାଇ କେମିତି ଭଲରେ ରହିବ ବୋଲି ଏଇ ମାନସିକତା ନେଇକି ଝିଅଟି ପୂଜା କରିବ ଆଉ ଯଦି ସେ ବି ଭାଇ ତ ଝିଅ ଟିଏ ହେଇଥିବ। ତା ଶାଶୁ ଘରକୁ ତା ଭାଇ ବାହାର ନେଇକି ଯିବ ଉଷା କରିବା ପାଇଁ କାହିଁକି ନା ତାର ସାତ ଭାଇ ତାକୁ ସାଥ ଦେଲେ ବୋଲି ତ ସିଏ ରକ୍ଷା ପାଇଲା ନା।
ହଁ।
ମା ମଙ୍ଗଳା ଙ୍କ ଦୟାରୁ
ତେଣୁକରି ଏଟ ହେଲା ମା ମଙ୍ଗଳାଙ୍କର ଏଇଥିପାଇଁ ଓଷାଢା କରାଯାଏ କେବଳ ଭାଇଙ୍କ ଲାଗି ଏଇ ଓଷା କରାଯାଏ।
ସେତ ତା ଭାଇ ମାନେ ବିଦେଶ କୁ ଯାଇଦିଏ ବଣିଜ୍ୟ କରି ସେ ସେମାନେ କେମିତି ଫେରିବେ ମୁଁ ଦୁଃଖରେ ଅଛି ବୋଲି ଭଉଣୀର ମାନସିକତା ନେଇକି ସେ ମାଆଙ୍କୁ ପୂଜା କରିଲା ଖୁଦରୁ କୁଣି ଖୁଦ ଦେଇକି ଏଟା ପୂଜା କରାଯିବ ମା ଖୁଦ ଟା ଲାଗେ ଏରେ ଅରୁଆ ଖୁଦ ଟା ଛୋଟ ଛୋଟ। ଖୁଦ କହିଲେ କଣ କହିଲ? ଛୋଟ ଛୋଟ ଯୋଉ ଚାଉଳର ଅ ମାନେ ଖଣ୍ଡ ଗୁଡା ଯୋଉ।
ଅ ହଁ।
ହଁ। ସେଇଟା ହିଁ ଏଥିରେ ଭୁ ମେନ୍ ହଁ। ଖୁଦ ଯୋଉଟା କହୁଛନ୍ତି। ସେଇଟା ହିଁ ଭୁଗ ଲାଗେ ଏଥିରେ। କିଏ ଭାଜିକି ଲଗାଏ। କିଏ ତାକୁ ବି ଉଷୁମ କରିକି ସେଟା ଭୁଗ ଲାଗେ। ଆଉ ସେଟା ଗୋଟେ ନଦୀରେ ବି ମା ପୋଖରୀ କିମ୍ବା ନଦୀ ଯୋଉମାନଙ୍କର ଅଛି ସେମାନେ ଯାଇକି ସେଠି ବାଲୁକା ସ୍ଥାପନ କରିବେ। ବାଲୁକାରେ ଗୁଟେ ତିଆରି ହବ ମାଙ୍କ ଲାଗି ଗୋଟେ ତିଆରି ହବ। ହେଇଠି ଝିଅ ମାନେ ଫୁଲ ଫଳ ସବୁ ନେଇ ହଁ ସକାଳୁ ସେଟା ଯିବ। ଏଇ ସକାଳୁ ପୂଜାର ପୂର୍ବରୁ।
ହଁ ହଁ।
ସେଇଟା ନେଇକି ଯିବେ ନଦୀ ଆଉ ପୋଖରୀ କିି ନେଇକି ଯିବେ। ସେଠି ସେଠୁ ମାଆଙ୍କ ଉଦ୍ଦେଶ୍ୟରେ ଯିଏ ଯାହା ଝିଅ ମାନେ ଫଳମୂଳ ନେଇଥିବେ ବା ଫୁଲ ନେଇଥିବେ ଏଁ ସେଇ ଏଇ ଫୁଲ ଏଇଥିରେ ତ ଏଇ କଣ ଫୁଲ ଲାଗେ କହିଲ? ଅଁ ଏଇ ବାଡି ଘରର ଯେତେ ଫୁଲ ଲାଗିବ।
ମନ୍ଦାର ଫୁଲ, ଟ
ମ ମ ଯ ହଁ ସବୁ ପ୍ରକାର ଫୁଲ ଲାଗି ପାରିବ। ସେଇ ଫୁଲକୁ ନେଇକି ମାଆ ମାନେ ଆଉ ଗୋଟେ ଗଛର ଅଛି ସେଟା କୋଉ ଗଛ ମୋର ଖିଆଲ ପଡ଼ୁନି ସେଇ ଗଛର ଆଠ ଦଶ ଖଣ୍ଡ, ଦଶ ଖଣ୍ଡ ଆଙ୍ଗୁଠି ଟି ମୋଟା ର ଆଉ ଟିକେ ଲମ୍ବା ହବ ହଁ ସେ ହଁ ସେଟା କୋଉ ଗଛ ଗୋଟେ ମୋର ମନେ ପଡ଼ୁନ ସେଇଟା ନେଇକି ଯିବେ। ହେଇଠି ସେ ମାଆଙ୍କ ପାଖରେ ଦେଇକି ସେଟା ପୂଜା ହୁଏ। ନଦୀରେ ସେଟା ହବ ଝିଅ ମାନେ ମୁଣ୍ଡରେ ଗାଧେଇକି ଏ ହାତ ଛନ୍ଦିକି ନଦୀ ଭି ଭିତରୁ ବାଲି ଧରିକି ଆସିବେ। ବୁଝିଚ ନା ନାଇଁ? ବାଲି ଧରିକି ଦି ହା ହାତରେ ବୁଡ଼ ପକେଇକି ବାଲି ଧରିକି ଆସିବେ ମାନେ ହାତକୁ ଛନ୍ଦା ଯିବ। ଏକା ପ୍ରକାରର ହାତ ରହିବନି। ଏଇ ହାତ ତା ଉପରେ ରହିବ। ହେଇ ହାତ ତା ତଳକୁ ରହିବ। ଏମିତି କରିକି ଦଶ ସାତ ଥର, ସାତ ଥର ଆଣିକି ସବୁ ଝିଅ ମାନେ ଜଣେ ନୁହଁ ସବୁ ଝିଅ ମାନେ ଆଣିକି ସେ ଗୋଟେ ଜାଗାରେ ରଖିବେ। ସେଇଠି ହେଲା ବାଲୁକା ସ୍ଥାପନ କରାଯିବ ମାଆଙ୍କ ଉଦ୍ଦେଶ୍ୟରେ। ହେଇଠି ସେଠୁ ଫୁଲ ଫଳ ଯାହା ମାଆ ମାନେ ନେଇଥିବେ ସବୁ ଗାଧେଇକି, ପୂଜା କରିବେ। ଓଦା ବସ୍ତ୍ରରେ ହିଁ ପୂଜା ହବ ସେଟା।
ହଁ। ଆଜିକାଲି ତ କେହି ସେମିତି କରୁନାହାନ୍ତି। ଘରୁ ଗାଧେଇକି ପଳଉଛନ୍ତି।
ନାଇଁ ସେଇଟା ଓଦା ବସ୍ତ୍ରରେ ପୂଜା ହବ। ଝିଅ ମାନେ ପୁଣି କଣ କରିବେ ଗୋଟେ ଗୋଟେ କଳସ ସେମାନେ ନେଇଥିବେ। କାହିଁକି ନା ମାସ ସାରା ଆମର ପୂଜା ହବ। ମାସ ସାରା ଆମର ଗୋଟେ କଳସ ବସିବ। ନଡ଼ିଆ ଛିଟ ସେଥିରେ ଗୁଆ ପଡ଼ିବ, ପଇସା ପଡ଼ିବ, ତାପରେ ହଳଦୀ ପଡ଼ିବ, ହେଇ କୋଉଥିରେ କଳସ ଭିତରେ। ସେଥିରେ ପଇଡ଼ ହଉ ବା ନଡ଼ିଆ ହଉ, ଝିଅମାନେ ନଦୀରୁ ସେଟା ଜଳ ଧରିକି ମୁଣ୍ଡରେ ଓଦା ବସ୍ତ୍ର ପିନ୍ଧିକି ଜଳ ଧରିକି ଆସିବେ। ହୁଳହୁଳି, ଶଙ୍ଖ, ଘଣ୍ଟ ବାଜୁଥିବ ଆଉ ଉଁ ଝିଅ ମାନେ ପ୍ରସେସନ ଯିଏ ପ୍ରସେସନ କରୁଛନ୍ତି ଯୋଉମାନେ ଝିଅ ଝିଅ ମାନେ କରୁଛନ୍ତି ନା। ଫାଷ୍ଟ ପାଳି କଥା କହୁଚି ମା ଫାଷ୍ଟ ଯୋଉ ଗୋଟେ ଦିନ କରିବେ।
ହଁ ସେଇଟା ତାପରେ ଆଣିକି ସେମାନେ ସ୍ଥାପନା କରିବେ ତାପରେ ଘରକୁ ନିଜେ ନିଜେ ଯାଇକି ନିଜର ନୂଆ ବସ୍ତ୍ର ପିନ୍ଧି ପୁନ୍ଧା କି ତ ଲାଷ୍ଟ ଆମର ଏଠି କଣ କରନ୍ତି ଲାଷ୍ଟ ଯୋଉ ସପ୍ତାହ ଟା ପଡ଼େ ସେଇଥିରେ ହିଁ ନୂଆ ବସ୍ତ୍ର ପିନ୍ଧନ୍ତି ସେମାନେ ନହେଲେ ପ୍ରଥମରେ ହଁ ପ୍ରଥମ ଟା ପିନ୍ଧନ୍ତିନି ଯାହା ଅଛି ସମସ୍ତଙ୍କର ସେଇଟା ପିନ୍ଧନ୍ତି। ପିନ୍ଧିକି ଆଇକି ହେଠୁ ସକାଳର ପୂଜାଟା ମାଆଙ୍କର କରିବେ। ଯାହା ପ୍ରସାଦ ହେଇଥିବ ପଞ୍ଚାମୃତ ଟିକେ ଟିକେ ସମସ୍ତେ ପାଇ ଦେଇକି ଘରକୁ ଆସିକି ପୁଣି ରାତି ପୂଜା ପାଇଁ ସେମାନେ ରେଡ଼ି ହେଇକି ଯାଆନ୍ତି ଆଉ।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
ଏଇ ଟାଇପ୍ ର ଆମର ହଁ ରାତିରେ ପୁଣି ମା ମଙ୍ଗଳାଙ୍କ ର ସେଇଟାକା ପୂଜା ହବ ପୁଣି ଝିଅ ମାନେ ଯେମିତି ନଡ଼ିଆ କଦଳୀ ଭୋଗ ରାଗ ନେଇକି। ସେମାନେ ସେମିତି ଯିବେ ହେଇ ଗୋଟେ ଏଇଟା ଗୋ କୋଠିରେ ହବ କୋଠି କହିଲେ କଣ ନା ଗୋଟେ ଜାଗା ମନେକର ତମେ, ମୁଁ, ଆଉ ଜଣେ, ଆଉ ଜଣେ ଏମିତି ମିଶିକି ଆମେ କରୁଚେ। ସେଇଟା ଜଣଙ୍କ ଘରେ କିମ୍ବା ଭାଗବତ ଘରେ କିମ୍ବା ଯେକୌଣସି ଜାଗାରେ ମୂର୍ତ୍ତି ସ୍ଥାପନ ମାଟିରେ ମୂର୍ତ୍ତି ତିଆରି କରିକି ଏଇ ପୂଜା କୁ ଆରମ୍ଭ କରାଯିବ ତ ଏଇଟା କାହା ଘରେ ତ କରି ହବନି। ଗୋଟେ ଜାଗା ଯୋଉଠି ଥିବ ଗାଁ ର ଗୋଟେ ଫ୍ରୀ ଜାଗା ଥିବ। ଯୋଉଠି ସେଇଠି ମୂର୍ତ୍ତି ବସାଯିବ ବସେଇକି ସେଇଠି ପୂଜା ଟା କରାଯାଏ। ସେଇଠି ହଁ ସେଇଠି ପୂଜା କରାଯିବ ପୂଜା କରିଲା ପରେ ମାଆ ହେଇଠୁ ସବୁ ଝିଅ ଆରେ ବୋହୁ ମାନେ ବି କରନ୍ତି ଝିଅ ବୋହୁ ମାନେ କଣ କରିବେ ସମସ୍ତେ ଗୋଟେ ଝୁଣା ମରାଜିବ। ଜାଣିଚ ନା? ଝୁଣା ଗୋଟେ ମାଙ୍କ ଉଦ୍ୟଶରେ ଝୁଣା ମରାଯିବ ସେଟା। ତାପରେ ସରିଲା ପରେ ପୂଜା ପାଠ ସରିଲା ପରେ ହେଇଟୁ ବୋଇତ ମନ୍ଦାଣ ହବ ବୋଇତ ମନ୍ଦାଣ ପରେ ଝୁଣା ଗୋଟେ ମରା ଯାଏ। ତାପରେ ସେ ତପୋଇକି ସେ ଭେଟ ହେବେ ଭାଇ ଭୋଉଣୀ ଭିତରେ ଆଉ।
ଓହୋ ହଁ ଆମର ବି ସେମିତି ହୁଏ ରାତିରେ ବହି ବୋଲା ଯାଏ। ତାପରେ ଭୋଗ ରାଗ ଦିଆଯାଏ। ତାପରେ ଆଳତି କରାଯାଏ ତାପରେ ପୁଣି ଭୋଗ ହୋଇକି ନିଜେ ନିଜ ଘରକୁ ଯାଉ।
ହୁଁ ହୁଁ।
ହଁ।
ଆଉ ମାସ ସାରା ହେଥିରିସ୍ ତମର ସେ କଣ ମାସ ସାରା ଅରୁଆ ଖାଆନ୍ତି ନା କଣ?
ମାସ ସାରା ରବିବାର ଖାଲି ଅରୁଆ ଖାଉ ଆଉ କୋଉ ବାରେ ଅରୁଆ ଖାଉନୁ।
ହଁ ହଁ ଆମର ବି ଏମିତି ମାସ ସାରା କେବଳ ଉଷ୍ନା ଖାଇବେ ରବିବାର ଦିନ ଟା ସେମାନେ ଅରୁଆ ଯିଏ ଯାହା
କିନ୍ତୁ ଆର ଇଏ ଆଗରୁ ଖାଆନ୍ତି କରି ସମସ୍ତେ ଆଗୁ ଆଉ ଗୋଟେ ଗୋଟେ ଜାଗାରେ ସବୁ ଉଷୁନା ଖାଉଚନ୍ତି।
ନାଇଁ ଆମର ନାହିଁ ସେମିତି ଆମ
ଆମର ବି ସେମିତି ନାହିଁ ହଁ।
ସେଇଥିପାଇଁ ତ କହନ୍ତି ଉଷାବ୍ରତରେ ଅରୁଆ ଟା ଖାଆନ୍ତି ବୋଲି। ଉଷନା ଟା ଆମେ ତ ଡେଲି ଖାଉଚେ ଉଷାବାରେ ତ ସ୍ପେଶାଲ ଆଉ।
ସେମାନେ ଉଷୁନା ପିଆଜ ରସୁଣ ଖାଇବେ ମିଶିକି। ତାଙ୍କ ଆଡେ କଣ ଥିବ ଆମ ଆଡେ ଅଲଗା ଅଛି ଆମର ବି ଲାଷ୍ଟ ପାଳି ସଇଲା ପରେ ପ୍ରସେସନ ହୁଏ ଗାଁଆଟା ସାରା ବୁଲଉ।
ହଁ ସେମିତି ଆମର ବି ସେମତି ଲାଷ୍ଟ ସ ସ ସେଟା ଆମର ମା ରବିବାରେ ହୁଏନି। ରବିବାରେ ତ ଝିଅ ମାନେ ଲାଷ୍ଟ ବୋଲି ଯେହେତୁ ସାଜସଜା କରିକି ସେ ପୂଜା ଘରକୁ ଫେରିଲା ଆଳକୁ ରାତି ଏଗାରଟା ହିଁ ହେଇଯାଏ ତାଙ୍କର।
ହଁ ତମର କେମିତି ହୁଏ ମାନେ ଚାରି ପାଳି ଠାକୁର ଅଣା ହୁଏ ତାପରେ ସେ ପଡିକିନା ଆଉଥରେ ଲାଷ୍ଟ ପାଳି ନୂଆ ଠା
ହଁ ହଁ ନୂଆ ନୂଆ ଆସିବ ଯିଏ ହେଲେ କିଣିକି ଆଣନ୍ତି ବା ଯୋଉମାନଙ୍କର ମାନସିକ ସିକ ଥିବ ଯେ ମୁଁ ମୂର୍ତ୍ତି ହୁଁ ସେମିତି ବି ଦେବେ। କୋଉଥର ଆଠ ଦଶଟା ମୂର୍ତ୍ତି ହେଇଯାଏ କୋଉଥର ଚାରି ପାଂସାଟା ହେଇଯାଏ।
ହୁଏ ଏମିତି ହୁଏ ଆମର ସେମିତି ନାଇଁ ଆମର ଯିଏ ଦବ ଯାର ମାଂଶିକ ଥିବ ସେ ମୂର୍ତି ଦବ
ହୁଁ।
ନହେଲେ ଯିଏ ଗୋଟେ ମୂର୍ତ୍ତି କଲେ ପଇସା ତାର ଦେବେ ଆମର ଗୋଟେ ହିଁ ମୂର୍ ର୍ତ୍ତି ହୁଏ।
ହୁଁ। କଣ ଇଏ ଆମେ ବି ସେଟା କହୁଯେ ନାହି ଗୋଟେ ମୂର୍ତ୍ତି କରିବା ଟିକେ ବଡ ଆକାରରେ କରିବା ଆଉ ଜି ଯୋଉମାନଙ୍କ ମାନସିକ ଅଛି ପଇସା ଦେଇ କିନ୍ତୁ ମା ମାନେ କଣ ଅ ମୋ ପୁଅ ଲାଗୀ ତ ମାନସିକ ଅଛି ମୋ ଝିଅ ଲାଗୀ ତ ଅଛି। ମୁଁ ମୂର୍ତ୍ତିଟେ ନେଇକି ଯାଉଛି ଦେଇଦେବି ସେମାନେ ମୂର୍ତ୍ତି ବି ଆଣି ପକାନ୍ତି ସେଟା ବି ଆମେ ସ୍ଵାଗତ ଜଣାଉ। ହ ଠିକ ଅଛି ଆଣିଚନ୍ତି। ପୂଜା କରୁ ସେଟା ଲାଷ୍ଟ ଦିନ ଆମର ସେ ଏ ରବିବାର ଦିନ ଭସାଣି ହୁଏନି। ସୋମ୍ୱାର
ସୋମବାରେ କିମ୍ବା ବୁଧବାରେ ଭସାଣି ରବିବାରେ ତ ସବୁ ଖାଇକି ଶୋଇଥିବେ ପେଟ ମାନେ କଣ ଉପାସ ହେଇକିଣା ଶୋଇଥିବେ।
ହଁ।
ଆଉ ସୋମବାର ଆଉ କଣ ଭସାଣି କରିବେ ବୁଧବାରେ ନା ଶୁକ୍ରବାର ନା ରବିବାରକୁ ରଖି ଦିଅନ୍ତି ବି। ରବିବାରେ ତ ହୁଏନି ଠାକୁରଙ୍କ ମା
ନାଇଁ।
କରିବେ ଆଉ କରିବେ ଆଉ।
ହଁ ସେଟା ସୋମବାରେ ହଉ ବୁଧବାରେ ହଉ କାହିଁ ନା ଏଟା ତ ଝିଅ ମାନେ ନିଜେ ନେଇକି ଭସାଣି କରିପାରିବେନି ନା ଗାଡିରେ ଏତେ ବଡ ବଡ ମୂର୍ତ୍ତି ଚଢେଇକି ତେଣୁ କରି ପୁଅ ମାନଙ୍କର ସହଯୋଗ ଦରକାର ହୁଏ ଭସାଣୀ ଦିନ। ସେମାନେ ପୁଅ ମାନଙ୍କୁ ଟିକେ ସାହାଯ୍ୟ ସାନ ପୁଅ ମାନେ କରନ୍ତି ଝିଅ ମାନଙ୍କୁ। ଗାଡି ଟା ଟ୍ରାକ୍ଟର ଆଣିକି ନିସା ନେଇକି ଯାଆନ୍ତି ପ୍ରଶେସନ ଯୋଉମାନେ ଏଁ ପ୍ରସେସନ ଟିକେ କରିବାକୁ ଚାହାନ୍ତି ଜେ ଆମେ ଡିଜେ ଭିଜେ ବଜେଇକି ନବୁ ସେମିତି ବି ନେଇକି ଯାଆନ୍ ନ୍ତି ସେମାନେ ଭସାଣୀ କରିକି ନଦୀରେ ଆସନ୍ତି ଆମର ତ ନଦୀ ପାଖ ବ୍ରାହ୍ମଣୀ ନଦୀ। ତ ଏବେ କଟକଣା ହେଇଗଲାଣି ନଦୀରେ ଆଉ କେହି କିଛି ଭସେଇବେନି ତେଣୁ କଣ କରାଯାଇ ଚି ଆମର ଗୋଟେ ବିରାଟ ବଡ ଖାତ ଟେ କରାଯାଇଛି ଗୋଟେ ବ ବିରାଟ ବଡ ଖା ତ ଟେ ଗୋଟେ ଜେସିବି ଖୋଲିକି ନଦୀରେ କରିଦେଇଛନ୍ତି ସେଇଟା ହିଁ ଆମେ ନେଇକି ମୃ ର୍ତୀ ହଉ ଯାହା ଫୁଲ ଚନ୍ଦନ ଯାହା ଜିନିଷ ମାସ ଯାକର ସେଇଠି ହିଁ ଆମେ ପକେଇ ଦଉ। ଯୋଉଟା କିି ସେଟା ପୁଣି ମାଟି ଫିଲିଙ୍ଗ ହେଇଗଲା।
ହଁ ଆମର କିନ୍ତୁ ପୋଖରୀ ଅଛି ନା ପୋଖରୀ ନାଳ ସବୁ ଅଛି ଆମେ ଠାକୁର ପୁରା ସେଠି ନେଇକିନା ପକଉ।
ହଁ।
ହଁ ରାତି ହେନେ ଭସାଣୀ ସରୁ ସରୁ ରାତି ଏଗାରଟା ବାରଟା ହେଇଯାଏ। ଗୀତ ଗାଇବାରେ ସେଇଟା ପକେଇ ପାରୁନ ରାଖ୍ ରଖ୍ ରଖିଦେଉ ସକାଳେ ନେଇ ପକାଉ ନ ଯେତେ ରାତିରେ ପକେଇ ଦେଉ ପକେଇ ଦେଉ।
ହଁ। ସେଇଟା ବି ଭଲ ଗୋଟେ କାହିଁ ନଦୀ ପୋଖରି କି ଆମେ ଏ ତ ଅପରିଷ୍କାର କରିପାରିବନି କାହିଁକି ନା ପ୍ରକୃତିର ସୃଷ୍ଟି ହେଲା ନଦୀ। ଆମେ ଯଦି ପ୍ର ତାକୁ ସୃଷ୍ଟି କର ନା ଆମେ କାହିଁ ତାକୁ ଅନାବନା କରିବା। ତମରେ ଏ ଏଇଟା ଗୋଟେ ସ୍ଵାଗତ ଯୋଗ୍ୟ କାମ ଆମର ବିରାଟ ବଡ ଖାତର କରିଦେଇଛୁ ସେଇଥିରେ ହିଁ ନେଇକି ତାକ୍ ହଁ
ହଁ ସେଟା ବି ଭଲ ହଁ କାହିଁ କୋତରା କରିବେ ସବୁ ନଦୀ ପଦୀ ଗାଧୁ
ଆରେ ସମସ୍ତେ ନଦୀ ଉପରେ ନିର୍ଭର କରୁଛନ୍ତି ନା।
ହଉ ହଉ ମୁଁ ହଉ ମୁଁ ରଖୁଛି କାଲି ଫୋନ କରିବି।
ଠିକ୍ ଅଛି ଠିକ୍ ଅଛି।
ଆଜ୍ଞା।